ହ୍ୟାଲୋ ଆଜ୍ଞା ନମସ୍ତେ।
ଆଜ୍ଞା ହଁ ଆପଣ କେମିତି ଅଛନ୍ତି? ହଁ ମୁଁ ବି ଭଲ ଆଉ ରୋଷେଇ ବାସେଇ ସାରିଲେ?
ଏଇ ରୋଷେଇ ଚାଲିଛି ଆଉ।
ଆଚ୍ଛା କଣ ସବୁ ରୋଷେଇ କରୁଛନ୍ତି କି?
ହଁ ଏମ ହେଇଛି ଆଜି ବୁଧବାର ତ ଏଇ ମାଛ ହଉଛି ଆଉ। ସବୁ ସରଲାଣି ଭାତ ଟାତ ଖାଲି ମାଛ ଲାଷ୍ଟ
ଆଚ୍ଛା।
ଆଚ୍ଛା
ଆଉ ସକାଳେ କଣ ନାସ୍ତା କରିଥିଲେ?
ହଁ ସକାଳୁ ପିଠା କରୁଥିଲୁ ପିଠା ଖାଇବୁ। ଆ କ ଖାଇି ଆମ ଶ ଅ
ହଁ।
ଆପଣ?
ହଁ ଆମେ ବି ରୋଷେଇ କରିଥିଲୁ ବା ଏଇ ଆଜି ସକାଳେ ନାସ୍ତା ହେଇଥିଲା ଖିଚୁଡ଼ି ହେଇଥିଲା। ସକାଳେ ନାସ୍ତା କରିଥିଲୁ ଖିଚୁଡ଼ି ଏବେ ରୋଷେଇ ସରିଲା। ଏବେ ରୋଷେଇ କଲି ଭାତ ଡାଲି ଶାଗ ଭଜା। ଆଉ ଏଇ ଭଜା ଟିକେ କରିଦେଇଛି। ପୋଟଳ ଭଜା। ଆଉ କୁନ୍ଦିରି ମିଶେଇକି ଭଜା କରିଦେଇଛି।
କହିଲେଣି କାଲିଠୁ।
ଆଜ୍ଞା ସରିଗଲାହିଁ ଆଉ ସକାଳୁ ତ ପୂଜା ପାାଠ କରିସାରିଛି ଆଉ ଆପଣ କରିସାରିଛନ୍ତି ତ? ଆଉ କଣ ଏବେ ରୋଷେଇ ଷ୍ଟାର୍ଟ କରୁଛୁ।
ଛୁଆ ସ୍କୁଲ୍ ଯାଇଛନ୍ତିତ ସେଠି ଆସିବେ ଏବେ ବାରଟା ବେଳେ।
ଆଚ୍ଛା।
ଲ ପବ ସବୁ କ ଅ ଆ
ଓଁ ହଁ ଆଉ ପରିବାରରେ ସମସ୍ତେ ଭଲ ଅଛନ୍ତି? ହଁ ହଁ। ହଁ ମୁଁ ବି ଭଲ ଅଛି।
କେ ଫ୍ୟାମିରେ କେଏ ଦେନ୍ତି
ଏ ଫ୍ୟାମିଲି ମୋ ଶାଶୁ ଶ୍ୱଶୁର ଅଛନ୍ତି ଆଉ ମୋର ଛୋଟ ଛୁଆ ଅଛି ଏଇ ବର୍ଷେ ହେଇନି ସେ ଅଛି ଆଉ ମୋ ସ୍ଵାମୀ ତ ନଥାନ୍ତି କାମକୁ ହିଁ ଯାଆନ୍ତି।
ଆଜ୍ଞା।
ଏମିତି।
ଆପଣ କୋଉଠୁ କହୁଛନ୍ତି?
ମୁଁ ଏଇ ରାଇରଙ୍ଗପୁର ଏରିଆ ର କହୁଛି।
ହଁ ସେଥିପାଇଁ ଆପଣଙ୍କ ଟିକେ ଯୋଉ ମାନେ ଲାଙ୍ଗୁଏଜ ଟା ଟିକେ ମାନେ
ପୁରା ଲାଗୁଛି।
ହଁ ହଁ ହଁ ହଁ। ମୁଁ ସେଥିପାଇଁ ପଚାରିଲି ଆପଣଙ୍କୁ କୋଉଠି ଅଛି ସେ?
ଉଁ ହୁଁ ଆଉ ଆପଣଙ୍କର?
ରାଇରଙ୍ଗପୁର ଯୋଉ ଏଠି ବାରିପଦା ସେପଟ ଲାଇନ ତ?
ଆଛା ହଁ ହଁ।
ଆଜ୍ଞା ହଁ ଏବେ ତ ଇଏ ଆସିଥିଲେ ନା?
ହଁ ହଁ ଦୌପଦ ହଁ ନରେନ୍ଦ୍ର ମୋଦି ଆସିଥିଲେ। ଦେଖିବା ପାଇଁ ଯାଇଥିଲେ।
ଆଜ୍ଞା।
ହୁଁ।
ଆମେ ଯାଇଥିଲୁ ଥରେ ରାଇରଙ୍ଗପୁର ସେ ଯୋଉ ଇଏ ଜଳପ୍ରପାତ ୱାଟରଫଲ ଗୋଟେ ଅଛି ଯୋଉ
ହଁ ହଁ ହଁ ହଁଁ ହୁଁ ସେଇଠି ବୁଲିବା ପାଇଁ ଆସିଥିଲେ।
ଆଜ୍ଞା ଆମେ ଭଦ୍ରକରେ ରହୁ। ଆଜ୍ଞା ଆମେ ଯାଇଥିଲୁ ସେଠି ବୁଲିବା ପାଇଁ ବୁଲିକି ଯାଇଥିଲୁ ସେଇଟା ଗୋଟେ ବନ୍ଦ ଥିଲା ଆଉ ଗୋଟେ ୱାଟର ଫଲ କଣ ପାଇଁ ସେଠି କଳେ ଯୋଉ କଣ ପାଇଁ ପିକ୍ନିକ୍ ଟାଇମ୍ ରେ ସ୍ପଟ୍ ଡେ ସବୁ ହେଇଗଲା କେତେ ଜଣଙ୍କର ତ ସେଇ ଜାଗା ଟା ବନ୍ଧ ଥିଲା ତା ପାଖ ଖରେ ଆଉ ଗୋଟେ ୱାଟରଫଲ ଛୋଟଟେ ଥିଲା।
ଆଛ ଆଚ୍ଛା ହଁ।
ହଁ। ଆଉ ନାଇଁ ଭଲ ଭଲ ଜାଗା ମାର୍କେଟ ବି ବହୁତ ବଡ
ହଁ ହଁ।
ଆଜ୍ଞା।
ହୁଁ। ଆଉ ଆସନ୍ତୁ ରଥଯାତ୍ରା ଦେଖିବା ପାଇଁ ଏପଟେ।
ସେ ତ ବାଲେଶ୍ଵର ସେପଟ ଲାଇନ ଯୋଉ ଇମାମି ମନ୍ଦିର ଯୋଉଟା ସେ ଠି ଆମେ ଯାଇଥିଲୁ ଏକାଥରେ ସେପଟ ଲାଇନ ସେଟା ତ ବହୁତ ବଡ ମନ୍ଦିର ଟା।
ଓହୋ ହଁ। ହଁ ଏ ତ ହଁ ସମୟ ଦେଖିକି ଆଉ ଆଉ କିଛି କଣ କିଛି କରନ୍ତି କି ନାହିଁ ଏଇ ସିଲେଇ ଫିଲେଇ? କଣ କିଛି ଜାଣିଛନ୍ତି କି ନାଇଁ?
ହଁ ହଁ ସେ ଜାଣିଚି ମାନେ ଏମିତି ଇ ନୁହେଁ ମାନେ ହୋମ୍ ସିଲେଇ ଯେମିତିଜଷ୍ଟ। ଖାଲି ଇଏ ଆଉ।
ହଁ ହଁ ସେମିତି ହିଁ ସ ହଁ ମୁଁ ବି ଜାଣିଚି ଟିକେ ଟିକେ ଜାଣିଚି ସେମିତି ଜାଣିନି ବା ଏ ବ୍ଲାଉଜ୍ ଗୁଡ଼ା ହିଁ ସିଲାଇ କରେ ଡ୍ରେସ୍ ଫ୍ରେସ୍ ଶିଖ କିିନି ସେମିତି ହଁ ଟିକେ ଅଧେ
ରେଟ୍ ଗୋଟେ ଗୋଟେ ବ୍ଲାଉଜ ପାଞ୍ଚଶହ ଛଅଶହ ଆହୁରି ଡିଜାଇନ୍ ହେଇଥାଏ ଆହୁରି କେତେ।
ହଁ ଡିଜାଇ
ସେ ହଁ ହଁ। ଆଜ୍ଞା।
ଆଉ ହଁ କହୁଚି ନିଜେ କରିଲେ ହିଁ ଭଲ କହୁଚି।
ହଁ ହଁ ସେଇଟା ଶି ଟିକେ ମାନେ ଟିକେ ନେଟୱାର୍କ ପ୍ରୋବ୍ଲେମ ରହୁଛି ବୋଧେ ଆପଣଙ୍କର।
ହଁ ସେମିତି ହିଁ ପ୍ରୋବ୍ଲେମ୍ ରହୁଛି ଟିକେ।
ହଁ ଟିକେ ଟିକେ ଅପ୍ ଡାଉନ ହେଇଯାଉଛି ତ ମଝିରେ ରହିଯାଉଛି କଥା ଟା। ସେଥିପାଇଁ ହେଲା ଆଉ ଝିଅ ଆପଣଙ୍କ ଝିଅ ନା ପୁଅ
ନା ମୋ ପୁଅ ଛୋଟ ହଁ। ଏଇ ବର୍ଷେ ହେଇନି ବା
ଆଜ୍ଞା ହଉ ବଧେ ଅଳ୍ପ ଦିନ ମ୍ୟାରେଜ ବୋଧେ ଆପଣଙ୍କର।
ହଁ ହଁ। ହଁ ନା ସେ ପୁଅ ପୁଣି ନା ଝିଅ କହୁଛନ୍ତି ନା ଛୋଟ
ହଁ ଏଇ ପୋଇ ହେଇଛି।
ଆ ହ ଆଉ କୁଆଡେ ସବୁ ବୁଲିବାକୁ ଯାଇଛନ୍ତି କେମିତି ସ୍ନାନ ଯାତ୍ରା ହେଲା ଯାଇଥିଲେ ପୁରୀ କି?
ନା ଯାଇନି ପୁରୀକୁ ଯିବା ଭାବୁ ଛୁ ପରିବାର ଲୋକ କହୁଥିଲେ ଯେ ଯାଇକି ଆସ। ବୋଲି ତ କୋଉ ଦିନ ଡୋରି ଫିଟୁଛି ଆମର ସେଇଦିନ ଯିବା ଆଉ ଆଗରୁ ତ ସମ୍ଭବ ନାହିଁ। ଏବେ ତ ଚାଷ କାମ ଷ୍ଟାର୍ଟ ହେବାକୁ ଯାଉଛି ଏବେ ତ ହବନି ଆଉ ସମସ୍ତେ ଚାଷ କାମରେ ବ୍ୟସ୍ତ ରହିବେ ଏବେ
ହଁ ହଁ ହଁ।
ହଁ।
ଠାକୁରଙ୍କର ବି ଯଦି ଡୋରି ନ ଲାଗିଲା କେହି ଯାଇପାରିବେନି।
ହଁ ହଁ ହଁ ସେଇଟା ତ ସେ ସେମତି କାହିଁ ଆଉ
ମାନେ ଯେତେ ଚାହୁଁଥିଲେ ବି ଆପଣଙ୍କ କତିରେ ସବୁ ପଇସା ପତ୍ର ଗାଡି ଫାଡି ଥିବ କିନ୍ତୁ ଯାଇ ପାରିବେନି କିନ୍ତୁ ଯୋଉମାନଙ୍କର ହଁ
ହଁ।
ଆଉ ସବୁ ଖାଇବା ପିଇବା ସରିଲାଣି ଖାଇବେ ଆଉ କେତେ କେତେଟାବେଳେ ଖାଆନ୍ତି ଗୋଟେ ବେଳେ
ହଁ ଗୋଟେ ଦୁଇଟା ହେଇଯାଏ ପୁଣି ସମସ୍ତେ ଆସିଲା ପରେ। ମ ଶ୍ୱଶୁର ମୋ ଶାଶୁ ସେମାନେ ବି କାମକୁ ଯାଇଛନ୍ତି। ଏଇ ଏ ଶସୁ ଶ୍ଵଶୁର ଯାଇଛନ୍ତି ଛେଳି ନେଇକି ଆଉ ଶାଶୁ ଯାଇଛନ୍ତି। ତାଙ୍କର ସେ ଇଏକୁ ଗାଈକି ଚରାଇବା ପାଇଁ।
ଅ ହଁ।
ହଁ। ସେଥିପାଇଁ
ଆଉ ସବୁ କୁଆଡେ ବୁଲିବାକୁ ଯାଇଥିଲେ?
ନା ସେମିତି ଜାଗା ଯାଇନୁ ଆମେ ବୁଲିବା ପାଇଁ।
ଅ ହଁ।
ଏ ପାଖାପାଖି ହିଁ। ବୁଲିଚୁ ସେମତି ଜାଗା ଯାଇନ।
ଆପଣଙ୍କର ଛେଳି ଅଛି?
ହଁ ଛେଳି ଗୁଡ଼ା ବି ରଖିଛୁ ଆଉ ଏବେ
ଏ ବଢ଼ିଆ ଆଉ ସେ
ହଁ କିଛି ବୃତ୍ତି ପାଇଁ ତ କିଛି କର୍ବା ପାଇଁ ପଡ଼ିବ ସବୁ କିଛି।
ହଁ ହଁ ନାଁ ନାଁ ସେଟା କିଛି ଖରାପ ନୁହେଁ ମାନେ ଭଲ। ସବୁ ଜିନିଷଟା ଇଏ କରିବେ ଭଲ।
ହଁ।
ଅଁଟେ ତି ଅଁ
ହଁ ଗାଈ ବି ଉଁ
ଛି ଛୋଟ ନୁହେଁ ସବୁ କାମ ସବୁ ସମ ଆ
ଗାଈ ବି ଫେର୍ ରଖିଚୁ ଗୋଟେ ଅଛି ବାପ ଘରୁ ଆଣି ଥିଲେ ଆଉ ସେଇଟା ରଖିଚି ଆଉ କିଛି ଏବେ ତ ଜାଣିଚନ୍ତି ଆଜିି କଲା ଆଜି ଯାୟା ଯୁଗରେ
ହଁ।
ଏ ସବୁ କିଛି ଆଉ ନିଜେ ଟିକେ କିଛି କ କଲେ ଦୋ ପ ଦୁଇ ପଇସି ହଁ ହଁ।
ଆ ହଁ ନାଇଁ ସେମତି ଏନେ ସବୁ ଇଏ ଅ ଆଉ ସେ ଆପଣଙ୍କ ଇଏ କଁ କରନ୍ତି ହଜବେନ୍?
ଏମତି ହିଁ ଛୋଟ ମୋଟ କାମ କରନ୍ତି ବେଶୀ କିଛି ନାଇଁ। ଏମତି କମ୍ପାନୀରେ ଟିକେ ଏତି ଛୋଟ କାମ କାମ କଲେ ପଇସା ଯୋଉ ଦିନ ଛୁଟି ସେଇ ଦିନ ପଇସା ନାହିଁ ଆଉ କଣ। ଘରେ ଚଳିବା ପାଇଁ ବି କଷ୍ଟ ହେଇଯାଏ ଆଉ କଣ କରିବା ସେମିତିକା ହିଁ ସମସ୍ତଙ୍କର ହିଁ
ଆ ନାଇଁ ସେମତି କିଛିନା ଭଗବାନ ସମସ୍ତଙ୍କୁ ସମାନ ରଖିନଥାନ୍ତି କେତୋଳେ ଛୋଟ ଥାଏ କେତୋଳେ ବଡ଼ ଥାଆନ୍ତି। ସବୁବେଳେ ଠାକୁରଙ୍କୁ ହିଁ ଡାକୁଥାଅ ପଛରେ ଠିକ୍ ବାଟରେ ଥିଲେ ସବୁଠୁ
ହଁ ହଁ ସେମତିକା ହିଁ ସମସ୍ ତଙ୍କ ସିଚୁଏସନ୍ ଆଉ କଣ କରିବା?
ହୁଁ ନାଇଁ ସେଟା ହେ ଏଟା କାହା ହାତରେ ଲେଖା ଲୋକମାନଙ୍କେ କେତେ ବଡ଼ ଥିବେ ସେତେ ପଛେ ଖସିକି ଛୋଟକୁ ପଳେ ମାନେ ତଳୁକୁ ପଳିଆସିବେ। ତ ଉ ଛୋଟରୁ ଥିବ କେତୋଳେ ବଡ଼ୁକୁ ଯିବେ ହୁଁ।
ଅଁ ହଁ। ସେଇଟା ଦେଁ ସେଇଟା ଚେଷ୍ଟା ଦ୍ଵାରା ହିଁ ହେଇଥାଏ।
ହଁ ହଁ ହଁ ହଁ ହଁ ସବେଳେ ସବେଳେ ଥାଅ ସେ ଛୁଆ ଏକା ମଣିଷ କରିବେ।
ହଁ ହୁଁ।
ଆଉ ଇଆଡ଼େ କୁଆଡ଼େ ବଲିବାକୁ ଆସିଚଁ? ତି ବ ବାଲେଶ୍ୱର ଆପଣଙ୍କୁ ତ ବାରିପଦା ବାଲେଶ୍ୱର ଏପଟ ଲାଇନ୍ ପାଖ।
ନାଁ ବାଲେଶ୍ଵରକୁ ଯାଇନି ବାରିପଦାକୁ ଯାଇଛି ଆଉ ବାରିପଦାରେ ବଢ଼ିଆ ହିଁ ହୁଏ ରଥଯାତ୍ରାଟା ଯାଇଛି।
ହଁ ବାରିପଦା ରଥଯାତ୍ରା ଭଲ ହଁ।
ସେଇଠି ଯାଇଚି ପିଉସୀ ଘର ଅଛି ତ ସେଇଠି ଯାଇଥିଲୁ ଗୋଟେ ବର୍ଷ ଯାଇଥିଲୁ ଆଉ ପ- ପାଠ ପଢା ବ୍ୟସ୍ତରେ ଆଉ କଣ କଣ ଯାଇ ହବନି ବୁଲିବା ପାଇଁ ହଁ। ଏଇ ଛୁଟି ମାନଙ୍କରେ ହିଁ ଯାଇଥାଉ।
ଆଉ ଆଉ କଣ
ଆଉ ଆପଣଙ୍କ ଫ୍ୟାମିଲିରେ କଣ କଣ ରହୁଚନ୍ତି?
ଆମର ବି ସେଇ ଶାଶୁ, ଶଶୁର ମୋର ଗୋଟେ ଛୋଟ ଝିଅଟେ ତିନି ବର୍ଷ ହବ ଆଉ ମୋ ହଜବେଣ୍ଟ୍ ଆଉ
ହଁ- ହଁ।
ସେଥିପାଇଁ ବାଇକ୍ ରେ ଆମେ ଯାଇଥିଲୁ ଏଇଠି ପାଖ ହବ ସେଥିପାଇଁ ଯାଇଥିଲୁ ତ ଥରେ ସାଙ୍ଗ ମାନେ ଏବେ ଯାଇଥିଲୁ ଏବେ ହଁ।
ବଣଭୋଜି ଭୋଜି ଟା ତ ବଢିଆ।
ହଁ ସେଠି ଭୋଜି ଭୋଜି ହେଲା ସେଇଠ ଖାଇବା ପିଇବା କରିକି ଗୋଟେ ଆଉ କିନ୍ତୁ ବଡ ୱାଟର୍ ଫଲ୍ କଣ୍ ସେଟା ତା ନାଁ ଟା ମନ ପଡୁନି କିନ୍ତୁ ସେଇଟା ଭଲ ୱାଟର୍ ଫଲ୍ ଟା ବନ୍ଦ୍ ଥିଲା କଣ ପାଇଁ।
ଆଚ୍ଛା -ହଁ।
ସେ ବନ୍ଦ ଥିଲା ବୋଲି ସେଥିପାଇଁ ହେ
ହଁ- ହଁ ଶୁଭା ଯାଉଚି।
ହଁ ମୁଁ-ଆ- ଆପଣ ଲାଇନରେ ଥାଆନ୍ତୁ ମୁଁ କାଟି କି କରୁଚି।
ହଁ ହଉ ଠିକ୍ ଅଛି।
ହଁ- ହଁ- ହଁ।
ହଁ।